ମୁଁ ଏଇ ଛାତରେ ବୁଲୁଛି ରୋଷେଇବାସ ଆଜି କିଛି ନାହିଁ। ଛାତକୁ ଟିକେ ପଳେଇ ଆସିଲି ଆଉ ଆଜି ଜଣେ ମାମୁଁ ହେବେ ଜଣେ ଚାଲି ଯାଇଛନ୍ତି ଯେ ତାଙ୍କର କାଲି ଥିଲା ଦଶ ଆଜି ଅଛି ଏଗାର।
ଆଉ ସବୁ ପଳେଇଛନ୍ତି।
ସମସ୍ତେ ସେଠିକୁ ଯିବୁ।
ଅହ। ଆଁ ଏଇ ଯୋଉ ଖରାତ ହୋଇଛି ଛାତ ଉପରେ କାଇଁ ବୁଲୁଛ?
ଛାତ ଉପରେ ମୋର ରୁମ ଅଛି ବା ଉପର ଘରେ।
ଓହୋ ମାନେ ଗୋଟେ ରୁମ୍ କରିଦେଇଛ।
ହଁ ଗୋଟେ ରୁମ କରାହେଇଛି ଏଠି ଗୋଟେ ଝିଅଟେ ରହୁଛି ଗୋଟେ ସିନିୟର କଲେଜ ଏ ଗୋଟେ ଝିଅ ନର୍ସିଂ କରୁଛି ସେ ସେଇଠି ରହିଛି ଯେ ତ ପଳେଇଚି ତ ତା ଘରକୁ କାଲି ପଳେଇଲା।
ଆଉ ଏଇ ରଜ ଛୁଟିରେ ପଳେଇଥିବେ।
ହଁ।
ନା ଆଜି ତମର ରୋଷେଇ ସବୁ ବନ୍ଦ।
ଆମର ତ ମୁଁ ଏ ତ ଆଜି କିଛି କରିନି ଆମେ ସିଆଡେ ଯିବୁ ବୋଲି ବୋଉ ତାଙ୍କର କରି ଆସିଛନ୍ତି ଆମ ଆସିଛନ୍ତି ମୋ ନଣନ୍ଦ ମୋ ଦିଅର ଯା ଆସିଛନ୍ତି ଯେ ସେ ଆମ ବୋଉ କରିଛନ୍ତି ତାଙ୍କ ପାଇଁ କଣ ମିଲମିକର ମଟର
ଓହୋ ତମ ଯା କରୁନାହାନ୍ତି କି?
ସେ ଯାଇଛନ୍ତି ତାଙ୍କର ଡିଉଟି ସେ ରହିଲେଣି ପା ଏଇଠି ସନ୍ ଆମ ଘର ଆଗରେ। ଅଛି ଗୋଟେ ଯୋଉ ମେ ମେଡିକାଲ୍ ଟେ ସନ୍ ହ
ହଁ ହଁ ସେଇଠି ରହିଛନ୍ତି।
ସେ ରହିଥିଲେଣି ଜବ୍ କରିଛନ୍ତି ସେଇଠି ସେ ପଳେଇଲେଣି।
ଆଉ ଯିବା ଆସିବା କରୁଛନ୍ତି ନା?
ଏଇବି ଘର ଆଗରେ ଘର ସମ୍ ଫ୍ରନ୍ଟଟା।
ହୁଁ ହୁଁ କଣ କିଏ ବୁଝାବୁଝି କରିଥିଲେ ନା ନିଜେ?
ସେ ଜଣେ ମାମୁଁ ଅଛନ୍ତି ଶାଶୁ ଟିକେ ତାଙ୍କ ଭାଇ ହେବେ ସେ ମାମୁଁ ଝିଅ ଆମ ଶାଶୁଙ୍କୁ ମାଉସୀଙ୍କ ପୁଅ।
ଓହୋ।
ସିଏ ବୁଝି ଦେଇଚନ୍ତି। ଚାଲୁଥିଲା ଭଲ ହସ୍ପିଟାଲ ଟା ଚାଲୁଥିଲା ସିଏ କଣ ହେଇଛି ଗୋଟେ ମନ ମଝିରେ ବନ୍ଧ ହେଇଗଲା ଚାଲିଲାନି। ଛୁଆ ଆସିକି ରହିଲେ ଛୁଆଙ୍କୁ ପେମେଣ୍ଟ ଫେମେଣ୍ଟ ଭଲରେ ଦେଲେନି ଆଉ ହେଲା ଆ ମେସିନ୍ ଫେସିନ୍ ଖରାପ ରହିଲା ବାଗେଇଲେନି ସେ ଏବେ ପୁଣି ଆରମ୍ଭ କରି ଛନ୍ତି ଦେଖିବା କଣ ହଉଛି ଚାଲିବ କି ସେଟା ବି ବନ୍ଦ ହେଇଯିବ ଜଣା ନାହିଁ।
ଓହୋ ଆଉ ସେଇଠି ପାଖରେ ବୁଝିକିନା ରଇହେବ।
ପାଖରେ ହଁ।
କମ୍ପ୍ୟୁଟର ବା କରିଥିଲେ ନା କଣ?
ହଁ ସେ କମ୍ପୁଟର କରିଛନ୍ତି ସେଟା ବି କରିଛନ୍ତି।
ଓହୋ ତମେ ଖାଲି ଘରେ ରହିଲ?
ମୁଁ ଖାଲି ଘରେ ଆ ତ ସିଏ ତାଙ୍କର ଅଲଗା କରୁ କରୁଛନ୍ତି ମୁଁ ମୋର ଅଲଗା କରୁଛି ଆଉ ଚାଲିଛି ଏମିତି ରୋଷେଇ ବାସ ସେ ତାଙ୍କର କେତବେଳେ କରୁଛନ୍ତି ମୁଁ କେତବେଳେ କରୁଛି।
ଓହୋ ଏଇନା କେମିତି ଶାଶୁ ମା ରୋଷେଇ ସବୁ କରୁଛନ୍ତି ମ?
ସିଏ ହେଲା ଆସିଛନ୍ତି ନା ତାଙ୍କ ଝିଅ ପୁତୁରା ବୋହୁ ପୁତୁରା। ସିଏ କରୁଛନ୍ତି ଆଉ।
ଓହୋ।
ରନ୍ଧ କେତେଦିନ କରୁଛନ୍ତି?
ହଁ ଏନା ଏନା ଶାଶୁମାଙ୍କର ଜୋର ଆସିବ।
ହଁ।
ମାନେ ଝିଅ ଇଏ।
ଆସିନି ସେ ତାଙ୍କରଙ୍କୁ କିଛି ହଉନି ପୁରା ଜୋର ଅଛନ୍ତି ସେ ପୁରା ଭଲ ସୁସ୍ଥ।
ହଁ ଆଉ ତମ ପୁଅ କଣ କରୁଛି?
କଣ ଛୁଆ ତ ଖାଲି ହଇରାଣ କରୁଛନ୍ତି ଖାଇବା ବେଶି ଖାଇବାଟା ନାଗି। ଖାଇବା ଖାଉ ନାହାନ୍ତି କୁରୁକୁରି ଥଣ୍ଡା
ସେ ଖାଇଲାଣି ନା ଗାଧୁଆଳ ଖିଆ ଖାଇସାଇଲାଣି ନା?
ଗାଧୁଆଳୁ ଖିଆ ପର୍ଯ୍ୟନ୍ତ ଖିଆ ହେଇନି।
ଆଉ ଗୋଟେ ବାଜିଲାଣି ଖାଇବ କେତବେଳେ ଛୁଆ ଟା?
ସେଇ ତାର ଖାଇବା କାଇଁ ତାର ପା ଥଣ୍ଡା ନଳି କୁର କୁରୁକୁରି। ହେରା ତ ଘରୁ ଛୁଆ ଦେଖେଇ ଦଉଛନ୍ତି ସେ ଭେମ୍ବା ରଡି ଛାଡିକି ମତେ ଦିଅ ଯିଦି କରୁଛି ତାକୁ କଣ କହିବ ଆଉ ତମ ପୁଅ ଖାଇଲାଣି?
ହଁ ଏଇରା ତାକୁ ଏଇନା ମୁଁ ଖୋଇଦେଉଛି ଆମେ ଖାଇସାଇନୁ ବାପା ମୁଁ ଦେଇ। ଖାଇସାରିକି ତାକୁ ଖୋଇ ଦଉଛି। ତାକୁ ଟିକେ ଜ୍ୱର ଟା ବି ଆଜି ଆଣିଛି କଣ ପାଇଁ କେୟାଣୀ ଦେହ ଟା ଟିକେ ଉଷୁମ ଲାଗୁଛି।
ପୁଅ ଦେହଟା ବି ଟିକେ ଉଷୁମ ନାଗୁଛି ଯେ ମୁଁ କାଲି ଘରକୁ ଯିବି ମୁଁ କହିଲି ଦେଖ ତା ଦେହଟା ଶୁଣିଲ ତା ବାବା କହିଲେ ତା ଦେହଟା ଟିକେ ତାତିଛି ମତେ ସକାଳୁ
ୟାର କଣ କୁହନ୍ତି ନା ସକାଳୁ ଟି କି ମୁଣ୍ଡ ଟା ଉଷୁମ ରହିଥିଲା ବୋଉ ମତେ କହିଲେ ଯେ ମୁଁ କହିଲି ବୋଧେ ଖରାରେ ଯାହାହେନେ ବୁଲୁଛି ନା ସକାଳେ। ମାନେ ଖରାରୁ ବୋଧେ ତାତିଛି ନା କଣ। ତାପରେ ଦେଖିଲା ବେଳକୁ ଛାଇରେ ବି ରହିଲା କେତେ ସମୟ କିନ୍ତୁ ଉଷୁମୁ ଟା ଜମା କମୁନାହିଁ ଯେ? ସେଥିପାଇଁ ତାକୁ
ମୁଁ ବି ସେଇଆ ଯେ ଏଇନା କହୁଥିଲି ମୁଁ ଏଇନା ଉସୁମ୍ ତାତିଛି କଣ ଦେହଟା କହିଲେ କଣ ପାଇଁ କେଜାଣି ତାତିଛି ହଁ। ମାମୁଁ ଘରକୁ ପୁଅ ଯିବ।
ଲୁଣ ଇଏ ଆମେ ଖାଇଲା ବେଳେ ପଖାଳ ବାପାଙ୍କ କତିରେ ବସିକିନା ଖାଇଦୋଉଛି ବାପା ହଁ ସେ ସେଇ ଯାହା ହାତରେ ନ ଯାଉ ତୋରାଣୀ ଟିକେ ଯାଉଛି ତା ପାଟିକି ସେଇରାକ ଥଣ୍ଡା ଧରିବନେଇନା। ଫଳ ଆମ୍ବ କିଛି ମାନୁନି ସବୁ ଖାଉଛି। ଥରେ କଇ ଏତେ ଛୁଆ ଆମର ଯେ ଯଦି ଛଡେଇବି ସିଏ ଖାଲି ମୁଣ୍ଡ ବାଡେଇ ଦୋଉଛି। ତ କଣ କରିବି? ମୁଣ୍ଡ ମାନେ ଠାଏ ଠାଏ ଖାଲି ତଳେ କୁଟି ଦୋଉଛି ମୁଣ୍ଡ ଟାକୁ।
ଏ ମୋ ପୁଅ କାନ୍ଦିକି ଗଢିଯିବ ଏଟା ଦବ ମାନେ ଦବ।
କଣ ଆଜିକାଲି ଛୁଆ ତ ମାନେ ବର୍ଷକର ହଉନାହାନ୍ତି କି ଜିଦି କଲେଣିି। ଇଏ ବଡ ହେନେ କଣ ହେବେ?
ଆମେ ଜୋଉରି ଜାଣିନଥିଲେ ଖାଇ ନଥିଲେ ଏରା ଏବେକାର ଛୁଆ ଜାଣୁଛନ୍ତି ଖାଉଛନ୍ତି।
ଆମେ ଏମିତି ଜିଦି କରୁଥିଲେ ମା ମାନେ ଆମକୁ ସମାଳିିଥାନ୍ତେନା ତିନିଟା ଚାରିଟା ଛୁଆ ଏକାଥରେ।
ମୋର ଟାଇମ ନାହିଁ ପା ଏ ଝିଅ ମାନେ ଦେଖକି ଯାଉଛନ୍ତି। ମୋ ପୁଅ ଜମା ବେଡସିଟରେ କେବେଠୁ ମୁତିିବା ଛାଡ଼ି ଦେଇଥିଲା ଏବେ ଗୋଟେ କଣ ପାଇଚି ଶୁଶୁ କରିଦଉଛି ଶୋଇକି ଶୁଶୁ କରିଦୋଉଚି ଶୁଶୁ କରିଦେଇକି କହୁଛି କହୁଛି ହେଲା ମାମା ମୁଁ ଶୁଶୁ କରିଦେଲି ମୁଁ ବେଡସିଡି ହଁ। ମୁଁ ଶୁଶୁ କରିଦେଲି ଶୁଶୁ କରି ସାରିଲା ପରେ ଫୁଣି ଆଉ ଥରେ କରୁଛି। ଆଉ ଟିକେ ଯାଉ ଏକଥାର ବେଡସିଟ୍ ଗନ୍ଥା ଚେଞ୍ଜ କରିବି।
ଏଇ ଦିନରେ କରିଦୋଉଚି।
ମୁଁ ରାତିରେ ଦିନରେ ମୁତି ଦେଇକି ବସେଇ ଦେଇଛି କାଲି ଦିଥର ମୁତିଲା ଆଉ କଲିନି।
ହୁଁ।
ଆଜି ଦି ତିନିଥର ମୁତି ସାରିଲାଣି।
ହେରା ବାସିବ ଯାହା ହେନେବ ଦିନ ଦୁଇ ଦିନ ରହି ରହି ବାସିବ ହୁଁ। ମୋର ବା ଇଏ ବା ଖାଲି ଥରେ ତ ମୁତି ଦେଲେ ବାସୁ ଧୋଇ ଦଉଛି ଫୁଣି ବୋଉ କଇବେ ଡେଲି କଣ ଧୋଇ ଦଉଚୁ। ବୋଉ କହିଲେ ଡେଲି କଣ ଧୋଉଛୁ ମୁଁ କହିନି ଆଉ ଧୋଇମିନି ଛୋଟ ଛୁଆ ତାଙ୍କ ମା ହବ ବାସନା ହବ ଫୁଣି ତାଙ୍କର ବି ଖରାପ ନୁହେକି ଇନଫେକ୍ସନ ହବ ନା ନାଇଁ।
ଇନଫେକ୍ସନ ହବ ପୁଅ ତ ଏବେ ମୁତିଦୋ ମୁଁ ଡେଲି ଚେଞ୍ଜ କରୁଛି ବେଡସିଡିଉରାକ ଅଳ୍ପ ଦିନି।
ଏ ସର୍ଫ ରୁହେ ବୋଲି କଣ ସଫା କରିବେ ନା ହୁଁ ହୁଁ।
କହନି ବେଡସିଟ ଗୁରା ବା ହଁ ବେଡସିଟ ତିନ ଚାରିଟା ବାହାର କରିଥିଲି ଏବେ ହେରା ଛିଡିକି ଫାଡ଼ି ହେଇଗଲାଣି।
ହୁଁ ଏ ମୁତିବା ଛୁଆ ଆଉ।
ଏ ଭଙ୍ଗା ଗାଡି ଫାଡି ଆଣିକି ଚଲଉଛନ୍ତି ଯେ?
ହୁଁ।
ସେରା ଲାଗିକି ସବୁ ବେଡସିଡି ଚିରିଗଲାଣି।
ଅଁ ହଁ।
ପୁଅ ଚଗଲା ନା ଶାନ୍ତ।
ହେ ଭଗବାନ ବଡଠୁ ଆହୁରି ଚଗଲା ହବ ମୋ ବାଇୟା।
ହ।
ସିଏତ ହେନେ ହଉଛି ଚଗଲା ହେନେ ଇଏ ତାଠୁ ଅଧିକ ହେଇପାରେ। କିନ୍ତୁ ଜାତକରେ ଅଛି ଚଗଲା ହବନି ବୋଲି।
ତା ଜାତକରେ ଅଛି ସେ ଚଗଲା ହବ।
ହଁ ଇୟାର କିନ୍ତୁ ଅଛି ପୁରା ଶାନ୍ତର କିନ୍ତୁ ରାଗିବ ହେନେ ସେଇନା ରାଗ ଥିବ ସେଇନା ସାକ୍ଷଣ ରାଗିଟା। କଣ କରିବା ଆଉ?
ଛୁଆ ତ ସେନ୍ତି ହେବେ ଆଉ
ହଁ ବା ଗୋଟେ ଗୋଟେ ଛୁଆ ସେଥିରେ ବାପ ମା ଯାହା ହଉଛନ୍ତି। ଏଇବା କାଲି ପୁଣି ଟିକେ ଥଣ୍ଡା ଫଣ୍ଡା ପିଇ ଦେଇଥିଲା। ଆଉ ଥଣ୍ଡା ସହଜରେ ଚିଆଗ ଦେହ ତ ଥଣ୍ଡା ଦେହ
ଛୁଆ ତ ସେଇଆ ପୁଅ ନାକରୁ ଟିକେ ପାଣି ବୋହୁଥିଲା ମୁଁ ତା ବାବାକୁ କହିଲି ତା ନାକରୁ ପାଣି ବୋହିବା ଆରମ୍ଭ କଲାଣି କେବେଠୁ ଥଣ୍ଡା ଜ୍ବର କମିଯାଇଛି ଏବେ ତା ଦେହଟା କଣ ଉଶୁମୁ ଟିକେ ଲାଗୁଛି। କାଲି ରଜ ପାଇଁ ଟିକେ ଘରକୁ ଯିବାର ଅଛି ଦେଖିବା କଣ ହଉଛି?
ଓହୋ ଯିବ ତାହେଲେ ନା ତମେ
ଠିକ ନାଇଁ ଭାବୁଛି କଣ କରିବି? ଗଲେ ଭାରି ବାବା ହଇରାଣ ହେବେ ଖାଇବା ପିଇବା ଠିକ୍ ରହିବନି।
ମୁଁ ଆଉ
ସେମାନେ କଣ ଯାଇଥାଇକା ଖାଇବା ଖାଇ ଦଉଛନ୍ତି ଟିକେ କରିିକୁରାକି ତା ବାବା ସେମିତି ଦେଲେ ସେ ଖାଇବେନି ମାନେ ତରକାରୀ ପତ୍ର କରୁନାହାନ୍ତି ଆଳୁ ସିଝେଇ ଦଉଛନ୍ତି ବାଇଗଣ ଫାଇଗଣ ତତେଇ ଖାଇଦଉଛନ୍ତି। ୟାରଙ୍କର ହେନ୍ତି ସେ ଖାଇବେନି ଦି ତିନି ପ୍ରକାର ନହେଲେ ସେ ଖାଇବେ ଏ ମୋ ଯା କୁ ମୋ ଶାଶୁ
ଓହୋ ଆଉ ତାଙ୍କ ସେଇଟା ସୁବିଧା ହଉଛି ବୋଲି ସିଏ ଆଉ ରୋଷେଇ କ
ନାଇଁ ବା ସେ କରୁନାହାନ୍ତି ଏବେ ନଣନ୍ଦ ଆଇଛନ୍ତି ବୋଲି ଟିକେ ମିଲିମିକର କରୁଛନ୍ତି ନହେଲେ ସେ ମାନେ ରୋଷେଇ ନାହିଁ ଆଳୁ ସିଜା ଡାଲି ହୁଁ ହୁଁ କରିଦେବେ ଆଳୁ ସିଜା ଛୁଆକୁ ବି ଖୁଆଇଦେବେ
ଏଇ ଛୁଟିଆଛୁଆ ବି ସେଇଆ ଖାଉଛି ନା
ହଁ ସେ ଛୁ ସେ ତାର ଆଳୁ ସିଜା ନଗେଇ ଖାଇଦବ ନହେଲେ ଡାଲି ନଗେ ଇ ଯେତେବେଳେ ତାଙ୍କ ଇଚ୍ଛା ହବ କରିି
ଭାତ ଭାତ ଆଳୁଟା
ମୋ ପୁଅ ଭାତ ଖାଉଛି ଏଇ କୁରୁକୁଡି ଥଣ୍ଡା ତ ଖାଇକି ରହୁଛି କୋଉ ଭା ତ ଛୁଉଁଛି କାଲି ଠୁ
ସେଇରା ଜମା ଦିଅନା ତାକୁ ଜମା ସେ ଅଭ୍ୟାସ ଆଉ କରନା
କଣ କରିବି ସେ କାଲି ଧୂପ ଟାଇମରେ ନଣନ୍ଦ ହରିକା ଆଣିଥିଲେ କୁରୁକୁରି ଯେ ଧୂ ଧୂପ ଟାଇମରେ ତାକୁ ଦେଇଦେଲି ଯେ ଗୋଟେ କୁରୁକୁରି ସେ ଛୁଆ ଦେଖେଇ ଦେଲେ ସେ ଆଉ ମୁଳୁରୁ ଖାଇବା
ସିଏ ସେମିତି ଖାଉଛି ଯେ ମୁଁ ଆକୁ ମନା କରୁଚି ନା ସେ ତ ଦଉନି। ନା ଆମ ବାପା ହାରିଆ କହିବେ ଗୋଟେ ଦେ ମାନେ ଗୋଟେ ଟିକେ ଟିକେ ଖାଇ ଖାଇ ଛୁଆ ଅଭ୍ୟାସ ହେଲେ ଖାଇବେ
ଅଭ୍ୟାସ ହେଇଯିବ ପା ଏ ମୋ ପୁଅ ପା ସେ ଖାଦ୍ୟ କାହିଁ ଖାଉଛି? କାଲି ଠୁ ବା କହୁଛି ଭାତ ମୁଠିଏ ଖାଇକି ରହିଛି କାଲି ବିସ୍କୁଟ ଖାଇବା କଥା ସ ଚାରଟା ବେଳେ ସେ ଖାଇବା ଖାଇଲାଣିି ମୋ ଭାଣୀଜୀ କହିଲେ ମୋତେ ନଳି ଦିଅ ନଳି ଦିଅ ମୁଁ ନଳି ଛାଣିଲି ଯେ ନଳି ଏଁ ମୋ ପୁଅ ହଁ ବସିଥିବ ତାକୁ ଆଣିକି ଦେଖେଇକି ଖାଇବେ ସିଏ ଛୋଟ ଛୁଆ ଯିଦି କରିକି ଖାଉଛନ୍ତି। ଆଉ ତମେ କଣ କରିବ ଛୋଟ ଛୁଆ ସେ ତାଙ୍କର ଯାହା ଦେଖେଇବ ସେ ସେଇଆ ମୁଁ ଯେତେ ମନା କରୁଛି ତାକୁ ଦେଖାନି କିଛି ତମେ ହେପଟେ ସବୁ ଖା ମୁଁ ମାନେ କଣ ମୋ ବଡ ପୁତୁରା ସେ ତାର ଖା ଦ୍ୟ ୟାଆଡୁ ସିୟାଡୁ ଖାଇଲେ ବି ସେ ତା ଖାଦ୍ୟ ଟା ନିହାତି ଖାଇବ। ମୋ ପୁଅ କଣ ସେ ଖା ଇଆଡୁ ସିଆଡୁ ଟିକେ କଣ ଖାଇଦେଇଥିବ ସେ ଖାଦ୍ୟ ଛୁଇଁବନି ତ
ହୁଁ ହୁଁ।
କଣ କରିବୁ କହିଲେ ବି ଘରେ ଖରାପ୍ ଭାବୁଛନ୍ତି? ଯାହା କରୁ କରୁଛନ୍ତି କରନ୍ତୁ।
କଣ କହିବୁ? ମେ ଛୁଆ ହେଇ ଆରେ ଛୁଆ ଦେହ ଲାଗିବ ନା ଏ ବକ୍ତେ ଖାଇବ ଦିନ ମାନେ
ଆଉ ନି ତ ଆଉ ବଡ଼ କଣ ସେ ତାର ଯାହା ଖାଇଲେ ସେତ ନିହାତି ଖାଦ୍ୟ ଖାଇବ ଆବୁରୁ ଜାବୁରୁ ଖାଉ ହଉ ଟାଇମ୍ ତ ହେଲାଣି ଯାଇକୀ ବାରଟା ଅଠର ପୁଅକୁ ଯାଉଛି ଖୁଆଇବି। ହଉ ମୁଁ ରଖୁଛି ଆଁ।
ଆଉ କଣ
ହଁ।